ହାଲୋ।
ହାଲୋ।
ହଁ -ହାଲୋ। ହଁ ଶ୍ କଥା ଶୁଭୁଚି?
ହାଲୋ।
ହଁ- ହଁ କଥା ଶୁଭୁଚି?
ହାଲୋ।
ହଁ କଥା ଶୁଭୁଚି?
ହାଲୋ। ଭଏସ୍ ଟା ଟିକେ ଶୁବୁନି ଆଦୌ। ହାଲୋ।
ଶୁଭୁଚି କଥା?
ହଁ -ଟିକେ ମାନେ ବହୁତ୍ ସ୍ଲୋ ଶୁଭୁଚି।
ହଁ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ତ।
କଣ୍ କହିଲ?
ନେଟୱାର୍କ ପ୍ରୋବ୍ଲେମ୍ ରହୁଚି ତ।
ଓହୋ ଆଉ ସିଆଡେ ବର୍ଷା ହଉଚି?
ହଁ ବର୍ଷା ହଉଚି ଏଇ ଚାରି ପାଞ୍ଚ ଦିନ ହେଲାଣି। ଆଉ।
ଆଡ଼େ ତ ବର୍ଷା ହଉଚି।
ଓହୋ କଣ କରୁଥିଲ?
ଆଉ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ, ଡାଲମା, ଭଜା।
ଜୋରେ କୁହନ୍ତୁ କିଛି ଶୁଭିବନି।
ନେଟୱାର୍କ ପ୍ରୋବ୍ଲେମ୍ ରହୁଚି ତ ବର୍ଷା ହଉଚି ଶୁଭୁନି କଥା ସେଥିପାଇଁ।
କଣ୍ କହିଲ?
ମୁଁ କହିଲି ବର୍ଷା ହଉଚି ତ ନେଟୱାର୍କ ପ୍ରୋବ୍ଲେମ୍ ରହୁଚି।
ଭଏସ୍ ପୁରା ସ୍ଲୋ ଶୁଭୁ
ହଁ ନେଟୱାର୍କ ପ୍ରୋବ୍ଲେମ୍ ରହୁଚି ତ। ହାଲୋ। ଶୁଭୁଚି?
କଣ୍ କହିଲ?
ମୁଁ କହିଲି କଥା ଶୁଭୁଚି?
ହଁ ସେମିତି ସ୍ଲୋ ଶୁବୁଚି।
ଆଚ୍ଛା ଆଉ କଣ କରୁଥିଲ? ହାଲୋ।
ହାଲୋ।
କଣ କରୁଥିଲ?
ମୁଁ ଏଇଠି କରୁଥିଲି ଖାଇଥାନ୍ତି ଆଉ।
ଆଚ୍ଛା ଆଉ ସିଆଡ଼େ ବର୍ଷା ହଉଚି?
ହଁ ବର୍ଷାତ ଜୋରେ ହଉଛି।
ହୁଁ ହୁଁ।
ହଁ ତମେ କଣ କରୁଚ?
ଏଇ ବସିଥିଲି ଆଉ।
କଣ ଖାଇବା ପାଇଁବା ହେଇଥିଲା?
ଆଜି ଭାତ, ଡ଼ାଲମା, ଭଜା ହେଇଥିଲା। ବର୍ଷା
ଏଟା ଗୋଟେ କି ମାଛି ଆମର ଆଡ଼େ।
ହାଲୋ। କଥା ଶୁବୁଚି?
ହଁ ଏବେ ଟିକେ ଟିକେ ଶୁ ଖାଲି ଶୁବୁଚିଯେ କଣ କହୁଚଯା ତାପରେ ଆଉ ସୁବୁ
ନେଟୱର୍କ ନେଟୱର୍କ ପ୍ରୋବ୍ଲେମ୍ ରହୁଚିତ ଶୁଭୁନି କଥା।
ଶୁଭୁନି।
ହୁଁ ବର୍ଷା ହଉଚିତ ନେଟୱାର୍କ ପ୍ରୋବ୍ଲେମ ରହୁଚି ସୁଭୁନି ଆଉ। ଆଉ ଆଜି କଣ ବର୍ଷାକୁ ବର୍ଷା ପାଗକୁ ସ୍ପେଶାଲ୍ ଆଜି ବନେଇଚ?
କଣ ଏଇ ସିମେଇ ପୁଣି କରୁଥିଲେ। ଚା ପାଣି କଣକରି ଖାଇଲ?
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଶୁବୁନି।
ଘରେ ସମସ୍ତେ ଭଲ ଅଛନ୍ତି? ହାଲୋ। କହିଲି ଘରେ ସମସ୍ତେ ଭଲ ଅଛନ୍ତି?
ହାଲୋ।
ଆଉ ରଜରେ କୁଆଡ଼େ ବୁଲାବୁଲି ହେଇଥିଲା?
ରଜରେ ଯାଇଥିଲେ ମାଙ୍କ ମନ୍ଦିର। ସାରଳା ମାଁ।
ହାଲୋ।
କଥା ଶୁଭୁଚି। ସେଉଠୁ ଘରେ ସମସ୍ତେ ଭଲ ଅଛନ୍ତି?
ଭଲ ଅଛନ୍ତି ଆଉ।
ଆଚ୍ଛା। ଆଉ କୁଆଡ଼େ ବୁଲାବୁଲି କରିବାକୁ ଯାଇନ?
ଆଉ ଆଜି ସନ୍ଧ୍ୟାବେଳେ କଣ ଖାଇବ?
ସନ୍ଧ୍ୟାବେଳେ ଖାଇଥିଲି ଚକୁଳି ପିଠା ଏବେ ଖାଇଛି ଆଉତ କିଛି ଖାଇନି।
ହଉ।
ଓ ଆଉ କୁଆଡ଼େ ଯାଇନ ବୁଲିବାକୁ?
କଣ କହିଲ?
ମୁଁ କହିଲି ବୁଲିବାକୁ କୁଆଡ଼େ ଯାଇନ?
ନା। ନାଇଁ ରଜରେ ତ ସେମ୍ତି ବର୍ଷା ହଉଥିଲା ଗୁଳୁଗୁଳି ବି ହଉଥିଲା। କୁଆଡେ ଆଉ ଯାଇନି। ମୁଁ ପୁରୀ ଯିବାର ଅଛି ରଥଯାତ୍ରା ବେଳେ। ଆସ ଯିବା ବୁଲିଆ।
ହଉ ଗାଡ଼ିକର ଯିବା, କେଇଜଣ ଯିବେ? କେତେଜଣ ଯିବେ ପ୍ଲାନିଂ ହେଇଚି?
ହଁ-ହଁ। ଶୁଭା ଆଉନି ଆଉ ଟିକେ ଜୋରେ କୁହ।
ମୁଁ କହିଲି କେତେଜଣ ଯିବା ପାଇଁ ପ୍ଲାନିଂ ହେଇଚି?
ଏଇ ଆମ ଫ୍ୟାମିଲିରେ ସବୁ ଯିବେ ଆଉ।
ଆଚ୍ଛା, ଗାଡ଼ି କଣ ଗାଡ଼ି ହେଇଚି?
କଣ କହିଲେ?
କୋଉ ଗାଡ଼ି ହେଇଚି?
ବୋଲର୍ ରେ ଯିବେ ଆଉ।
ଆଚ୍ଛା। ଆଉ? କେବେ ଯିବାପାଇଁ ଭାବିଚ ରଥଯାତ୍ରାକୁ?
କଣ କହିଲ?
ନା ପୁର୍ ରଥଯାତ୍ରାକୁ ଯିବ ନା ତା ପୂର୍ବୁରୁ ଯିବାପାଇଁ ଭାବିଚ?
ଉଁ ସେ ରଥଯାତ୍ରା ପେରେ, ବାହୁଡ଼ା ବେଳେ ଆଉ।
ଆଚ୍ଛା। ଆଉ? ଆଉ କଣ, ଗାଧୁଆ ବେଳେ କଣ ଖାଇଥିଲ?
କଣ କହିଲ?
ମୁଁ କହିଲି ଦିଟା ବେଳେ କଣ ଖାଇଥିଲ?
ଶୁଭୁନି ତମ ଭଏସ୍।
ମୁଁ କହିଲି ଦିଟା ବେଳେ କଣ ଖାଇଥେଲ, ମାନେ କଣ ହେଇଥେଲା ଖାଇବା?
ସଖାଳୁ ଏଇ ଭାତ, ମଟର ଆଳୁ ତରକାରୀ, ବାଇଗଣ ଆଳୁ ଭଜା ହେଇଥିଲା।
ଆଚ୍ଛା। ଆଉ? ରାତିରେ କଣ ପ୍ଲାନିଂ ଖାଇବା ପାଇଁ?
ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ, ଡାଲମା, ଭଜା। ଆଉ?
ଘରେ ସମସ୍ତେ ଭଲ ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି।
ଠିକ ତମ ପଢାପଢି ସରିଲାଣି?
ହୁଁ ପଢ଼ାପଢ଼ି ସରିଛି। ତୁମର?
ନାଇଁ ଗ୍ରାଜୁଏସନ୍ କରିକି ଅଛ?
ହଁ। ଆଉ ତମେ କଣ କର? ହଁ।
କଂଶୁ
ତମେ କଣ ମୁଁ କହିଲି ତୁମେ କଣ କର?
ହଁ ଏଇ ଗ୍ରାଜୁଏସ କରି ଗୋଟେ ସୋଲାର ଅଫିସ ଗୋଟେ ଅଛି।
ଆଚ୍ଛା।
ଯୋଉ ଆମର ପ୍ରଧାନମନ୍ତ୍ରୀଙ୍କର ଗୋଟେ ସ୍କିମ୍ ଆସିଛି ପି ଏମ ସୂର୍ଯ୍ୟଘର ଯୋଜନା।
ହୁଁ ହୁଁ।
ସେଇଥିରେ ଅଛି।
ଆଚ୍ଛା କେବେଠୁ ରହିଲଣି?
ହେଇଗଲାଣି ୱାନ୍ ଇୟର ରେ ହେଇଗଲାଣି। ତର ଏବେ ସବୁ ସୋଲାରେ ବେନିଫିଟ ତାର ସବୁ ଭଲ ରହୁଛି।
ଆଚ୍ଛା ଆଚ୍ଛା।
ଆମେ ଯେମିତି ଆମର ଆଗରୁ ଇଲେଟ୍ରି ଟା ୟୁଜ କରୁଥିଲେ ହେଇଚି ଯେତେ ବି ୟୁଜ କୁ ପିବା ପାଇଁ ପଡିବନି ସୋଲାର ସିଷ୍ଟମ ଯୋଗୁ। ହଉ ଯଦି ବି କିଛି ଆମେ ବଳ ରଖୁଛି ଇଲେକ୍ଟ୍ରି ଟା ସୋଲାର ଟାଟା ସେଟା ଯେମତି ଆମର ଇଲେକ୍ଟ୍ରି ମନ୍ଥ ତିଇ ରିଡିଙ୍ଗ ହୁଏ ସୋଲାର ଟା ଆମର ଇୟରଲି ରିଡିଙ୍ଗ ହୁଏ। ହୁଁ ଯେ ସେତେବେଳକୁ ଦେଖିବୁ ଯେ ଯଦି ବଳକା କଷ୍ଟମର କିଛି ଦେଇଥିବ ଟିପି ସିଡିୟର ଙ୍କୁ। ତ ସେଇ ହିସାବରେ ପେମେଣ୍ଟ କରିବ।
ଆଚ୍ଛା।
ଆଉ ଆର ପ୍ରତି କିଲୋୱାଟ ପ୍ରତି ସେଭେନଟି ପରସେଣ୍ଟ ସବସିଡି ଆସିଯିବ।
ଭଲ ଅଛି।
କେବେ ଆସ ଇଆଡେ ବୁଲିଯିବ ଦେଖିଯିବ ଆମର ଏପଟେ ସବୁ ଟୁରିଷ୍ଟ ପ୍ଲେସ ଅଛି। ଭୋଜି ଭୋଜି ହୁଏ ଏପଟେ।
କଉଟି ଭୋଜି ହୁଏ।
ଆଚ୍ଛା ଯିବୁ ଆଉ।
ହଁ।
ତୁମେ କେବେ ଭୋଜି କରିଚ କଉଟି କଉଟି ହଏ ଭୋଜି? ହେଲେ ଭୋଜି କୋଉଠି କର?
ଭୋଜି ଆମର ଏଇପଟ ସାଇଟ ରେ ଗୋଟେ ସମୁଦ୍ର କୂଳ ଅଛି, ସେଇପଟ ସାଇଟ ରେ ଆମେ ଯାଉ। ସାଙ୍ଗ
ଆଚ୍ଛା। ଠିକ୍ ଅଛି ଗାଁକୁ ଗଲେ ଯିବା ଆଉ, କେବେ ଭୋଜି କରିବା ଆଉ।
କଣ କହିଲ?
ମୁଁ କହିଲେ ଗାଁକୁ ଯେବେ ଯିବି ତାହେଲେ କରିବା ଭୋଜି ଆଉ।
ହୁଁ ଉଁହ୍।
ଆଚ୍ଛା।